ହଁ ମ୍ୟାଡାାମ ଭଲ ଅଛନ୍ତି।
ଆଜ୍ଞା ବହୁତ ଦିନ ପରେ କଲ କଲେ ଆଜି।
ହଁ ମ୍ୟାଡମ ଟିକେ ବ୍ୟସ୍ତତାରେ ରହି ଯାଇଥିଲି ଗୋଟେ
ଆଜ୍ଞା।
ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ଠିକ ଠାକ୍ ଅଛି ମୁଁ ବ୍ୟସ୍ତ ବହୁଳ ଜୀବନରେ ଟିକେ ଆଜି ଟିକେ ସମୟ ଟିକେ ମିଳିଲା ସେଥିପାଇଁ ତ ମୁକୁ ଟିକେ କଲ୍ କଲି
ଆଜ୍ଞା ଆଜ୍ଞା ଘରେ ସବୁ ଭଲ ଅ ଆଜ୍ଞା ଆପଣଙ୍କ ଘରେ ଭଲ ଅଛି।
ହଁ ଭଲ ଅଛନ୍ତି ଭଲ ଅଛନ୍ତି କଣ ଖାଇଥିଲେ ମ୍ୟାଡାମ
ଖାଇଥିଲି ବୋଲେ ତ ସେଇ ଏକଟା ବଳେଆ ଯାଗ ଖ ଖାଇଥିଲି। ଆଉ ଖାଏ ନାହିଁ। ଆଜ୍ଞା।
ତବେ କିଛି ରାକ୍ସ ନେଇନାହାନ୍ତି।
ଆମ ଖାଏନି ଖାଇବା ଆଉ ଟିକେ ଉଠ
ହ ହଉ ତାପମାତ୍ରା କେମିତି କଣ ତମ ଏଠଆରେ?
ନାଇଁ ବର୍ତ୍ତମାନ ସମୟରେ ଟିକେ ତାପମାତ୍ରା ତ କମେଛି ବର୍ଷା ଲଗାତାର ଦୁଇ ଦିନ ହେଲା ଯେହେତୁ ହଉଛି। ଏବଂ କାଲି ଟିକେ ଅଧିକ ପରିମାଣରେ ବର୍ଷା ଏଥିରୁ ଅଛି ଗରମ ନାହିଁ।
ଆଛା ଆଛା ଆଛା ହଁ ଆମ ସାଇଡି ବି ସେଇ ସେମିତି କା ଖରା ଦିନ ବେଳ ହଉଥିଲା ବାସ୍ ବାକି ଚାରିଟା ଚାରିଟା ସାଢେ ତିନିଟା ବେଳକୁ ସେ ପାଗ ଭଲ କରିଦେଇଛି ତ ଟିକେ ଥଣ୍ଡା ଅଛି ଫାର ବେଟର ଦି ତିନି ଦିନ ପୂର୍ବରୁ। ମ୍ୟାଡାମ ଗୋଟେ ବିଷୟରେ ଆଜି ମାନେ ଯାଇଥିଲୁ ଗୋଟେ ସଭା ଗୋଟେ ଥିଲା ଗୋଟେ ସମ୍ବର୍ଦ୍ଧନା ହଁ, ସଭା ଗୋଟେ ମିଟିଂ ଗୋଟେ ଥିଲା। ଯେ ଆମର ଯୋଉ ନିୟୁଲି ଯେଉଁ ଆପେଣ୍ଡ ହେଇଛନ୍ତି ନୂଆ ଟିଚର୍ସ ହେଲେ ନୂଆ କିଛି ଯୋଉ କମ୍ପିଟେଟିଭ ଯେମିତିକି ବ୍ଲକର ହେଲା କି ତହସିଲ ହେଲା ଯୋଉଥିରେ ଆପଏଣ୍ଟ ହେଇଛନ୍ତି ଷ୍ଟୁଡେଣ୍ଟ ମାନେ ଦେନ ଆଉ ଯଉ ନୂଆ ବି ଓପି ବିହିଛି ଜଉଟା ବାହାରିଛି ଦି କେତେ ଜଣ ଓ ଏସ ଦେଛନ୍ତି। ସେ ଗୋଟେ ଡିଷ୍ଟ୍ରିକ୍ଟର ଗୋଟେ ସମ୍ବର୍ଦ୍ଧନ ଉତ୍ସବ ହଉଥିଲା ତ ମୋତେ ଡାକିଥିଲେ ତ ମୁଁ ସେଇଠି ଯାଇଥିଲି। ତ ମ ମତେ ସେ ଗୋଟେ ଗେଷ୍ଟ କରି ଡାକିଥିଲେ ଆଜ୍ ଏ ଗେଷ୍ଟ ଡାକିଥିଲେ ତ ଭଲ ଲାଗିଲା ସେ ଉତ୍ସବରେ ଯାଇକି ସମ୍ବର୍ଦ୍ଧନା କଲେ ଆମକୁ ଆପଣ ମାନେ ନୂଆ ଏନଗେଜ୍ ଅଛନ୍ତି ଏସବୁ ଅଛନ୍ତି ସମ୍ବର୍ଦ୍ଧନା ମ୍ୟାଡମ ଯେତିକି ଖୁସି ଲାଗିଲା ନା ସେଇଠୁ ଅଧିକ ଖୁସି ଲାଗିଲା ଯେ ସେ ସେଇ ଯୋଉ ଗୋଟେ ଲାଇବେରୀର ସକ୍ସେସ ପାଇଁ ଡାକିଥିଲେ ସେମାନେ। ଗୋଟେ ଅଧ୍ୟୟନ କେନ୍ଦ୍ରର ଛତ ସେଇ ଅଧ୍ୟୟନ କେନ୍ଦ୍ରରେ ବିଭି ବିଭିନ୍ନ ବିଭିନ୍ନ ସେ ଆସ୍ପିରାନ୍ସ କୁ ଡାକିଥିଲେ ବି ସେ ତମେ ଶୁଣ ଆସିକି ଯୋଉମାନେ ସକ୍ସେସ୍ ହେଇଛନ୍ତି ସେମାନେ ତାଙ୍କ ଷ୍ଟୋରି କହୁଛନ୍ତି କହିବେ ତା ବାଦ ଯୋଉ କିଛି ଗେଷ୍ଟଙ୍କୁ ଡାକିଥିଲେ ଯେମିତିକି ବିଧାୟକ ହେଲେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ହେଲେ ଦେନ୍ ସେଇଠେ କିଛି ହେଲେ କିଛି ସବକଲେକ୍ଟର ବି ଜଏନ୍ ହେଇଛନ୍ତି ରସେଣ୍ଟ ଦି ବର୍ଷ ତଳେ। ସେମାନଙ୍କୁ ଡାକିଥିଲେ ।ତ ସେ ତାଙ୍କ ତାଙ୍କ ଏକ୍ସପିରିଏନ୍ସ କହିଲେ ଯେ ଷ୍ଟୁଡେଣ୍ଟସ୍ ମାନଙ୍କୁ ସେମାନେ କେମିତି ଆଗାମୀ ତାଙ୍କର ପ୍ରି ପାସଣ୍ଡ କୁ ଭଲ ଭାବେ ଆଗକୁ ବଢିବେ। ତା ବିଷୟରେ ସମସ୍ତେ କିଛି କିଛି କତଦଥିଲା। ତ ସେଇ ନିଉଲି ଆପଏଣ୍ଟେଡ ଯଉ ଯଉ ଦିଇ ଜଣ ଆମର ସବକଲେକ୍ଟର ସିଏ ବହୁତ ଭଲ ଭାବରେ ଦୁଇ ଝିଅ ଦି ଜଣ ମାନେ ସେ ମାନେ ଖୁସିର କଥା ଲାଗିଲା ଯେ ତା ଇଏ ରୁ ସେମାନେ ଫାଷ୍ଟ ଆଟେଣ୍ଡେରେ ସକ୍ସେସ୍ ହେଇଛନ୍ତି। ମୁଁ ତ ମୋର ସାହେ ସେଭେନ୍ କି ଏଇଟ୍ ଆଟେଣ୍ଡେ ଥିଲା ମୋର ଏଇଟା ଆଉ ବୟସ ବି ମୋତେ ବହୁତ ହେଇଗଲାଣି ଅଠେଇଶ ବର୍ଷ ହେଇଗଲାଣି ସେମାନେ ମୋଠୁ ଛୋଟ ଝିଅମାନେ କିନ୍ତୁ ଏତେ ବଡ଼ ବଡ଼ ସକ୍ସେସରେ ମାନେ ପାଇକି ସେମାନେ ତାଙ୍କ ନିଜର ସକ୍ସେସ ଟା କହୁଥିଲେ ଯେ ଆମେ କେମତି ପ୍ରିପ୍ରେୟାରେସନ କରୁଥିଲୁ କେମତିସି କନସିଣ୍ଟାସି ହେଇକି ପଢୁଥିଲୁ। କେମିତି ଫୋକଷ୍ଟ ହେଇକି ଠିକ୍ ଟାଇମ ମାନେ ଯୋଉ ଟାଇମ ଟା ଯୋଉଥିରେ ଦରକାର ସେମାନେ ଦଉଥିଲେ। ତ ସିଏ ଆଜଏ ସକ୍ସେସ୍ ଷ୍ଟୁଡେଣ୍ଟ ମେ ତାଙ୍କର ସକ୍ସେସ୍ ଷ୍ଟୋରି କହୁଥିଲେ ଯେ ଆମେ ସକ୍ସେସ୍ ହେଲୁ ଏସେ ହେଲୁ ବଗେରାବ ଗେରା କିନ୍ତୁ ମତେ ଆଜ ଏ ମୁଁ ଗୋଟେ ଫେଲୁଅର ମୋ ଲାଇଫରେ ମ୍ୟାଡମ।
ଆଜ୍ଞା।
ମୁଁ ଗୋଟେ ଫେଲିୟୋର ହେଇକି ସକ୍ସେସ୍ ହେଇ ଯୋଉ ହାର୍ କ ଜିତେ ନାଁ ବାଲା ମେ ହୁଁ ବହୁତ ଥର ଧୋକା ଖାଇଛି। ତା ପରେ ମୁଁ ସକ୍ସେସ୍ ହେଇଛି। ମତେ ମତେ ଏତେ ଇଏ ଲାଗିଲାନି ଯେ ଏ ସମ୍ବର୍ଦ୍ଧନା ଉତ୍ସବ ଟା ସମ୍ବର୍ଦ୍ଧନା ଦର୍ଶନ ଟା କିନ୍ତୁ ବହୁତ ଭଲ ଥିଲା। ଆଉ ଯୋଉ ଛୁଆ ମାନଙ୍କୁ ଛୁଆ ମାନେ ଖୁସି ହଉଥିଲେ। ସେମାନେ ତାଙ୍କ ସକ୍ସେସ୍ ଷ୍ଟୋରି କହୁଛନ୍ତି। କିଏ କେମିତି ଆଗକୁ ଯିବ ତା ଉପରେ କହୁଛନ୍ତି। ତ ଏଇ ଯୋଉ ଉତ୍ସବଟା କରାହେଇଥିଲା ଯୋଉ ଗୋଟେ ସଭା କରାହେଇଥିଲା ସେଇଟା କେତେ ଦୂର ଠିକ୍ ଆପଣଙ୍କର କଣ ମତ?
ପଢିବ ଯୁବପିଢି ମାନଙ୍କ ଉପରେ ଯୋଉମାନେ କି ସେଇ ଅଧ୍ୟୟନ କେନ୍ଦ୍ରରେ ଯାଇକି ସବୁଦିନ ପଢୁଥିବେ। କାରଣ ବିଭିନ୍ନ ଚତ ରଚିତ ବେଳେ ବିଭିନ୍ନ ଲୋକମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ନିଯୁକ୍ତି କରିପାରୁଛନ୍ତି। ନିଜର କର୍ମ ବଳରେ ବା ନିଜର ଯୋଉ କହୁଛନ୍ତି। ଯେ ସେ କସ ପଢୁ ଥିଲେ ବା ଗୋଟେ ସ୍ଥି ତ ନିଶ୍ଚୟ ହେଇକି ନିଜର ଯୋଉ ଅଛି ପ୍ରତିଯୋଗିତାକୁ ବନେଇ ରଖିଥିଲେ। ଯାହା ପାଇଁ ସେ ସ ହ ହୋଇଛନ୍ତି। ତ ସେଇ ଯୋଉ କାହାଣୀ ଅଛି ବା କାହାଣୀ ପଛରେ ଯୋଉ ଗୋଟେ ସଂଘର୍ଷ ଅଛି। ଯେତେବେଳେ ପିଲାମାନଙ୍କ ପାଖରେ ପହଞ୍ଚେ ଏବଂ ସେଠାରେ ଥିବା କିଛି ନୂତନ ଯୁବପିଢି ମଧ୍ୟ ତାଙ୍କ ଦ୍ଵାରା ପ୍ରେରିତ ହେବେ।
ଆଜ୍ଞା।
ଆଉ ଗୋଟେ ଜିନିଷ ଆମେ କହିପାରିବା ଯେ ଯୋଉ ନୂତନ ଭାବରେ ନିଯୁକ୍ତ ହଉଛନ୍ତି ଏବଂ ତାଙ୍କର ସକ୍ସେସ୍ ଷ୍ଟୋରି ଟା ଯଦି ଆମେ ସମସ୍ତଙ୍କ ପାଖରେ ପହଞ୍ଚେଇ ପାରୁଛେ। ଗାଁ ଗହଳିରେ ଠଥିବା ବିଭିନ୍ନ ଲୋକମାନେ ମଧ୍ୟ ତାଙ୍କର ପିଲାମାନଙ୍କୁ ପଢେଇବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିବେ। କାରଣ ତମେ ଦେଖିବା ଅଛି ସୁଧାରଣ ଗାଁ ଗହଳିରେ ଲୋକମାନେ ଜାଣିପାରନ୍ତିନି। ଆଉ ଆପଣ କହିଲେ ଯେ ଦୁଇ ଜଣ ଆମର ଅ ମାନେ ମହିଳା ବା ଆମେ ଗ ପା ଯୁବତୀ ବର୍ତ୍ତମାନ ସମୟରେ ନୂଆ ଭାବରେ ଆମର ଗୋଟେ ଉଶ୍ଚ ଚାକିରିରେ ନିଯୁକ୍ତି। ହେଇଛନ୍ତି। ଯାହା ଆମର କଥା ମାନେ କହୁଛେ ମହିଳା ମାନ ଙ୍କର ସାକ୍ଷରତା ହାର କମ୍ ହଉଛି। ତାହା ଉପରେ ମଧ୍ୟ ଗୋଟେ ଭଲ ପ୍ରଭାବ ପକେଇବ।
ହୁଁ ମ୍ୟାଡାମ ଯୋଉ ସାକ୍ଷରତା ହାର ବିଷୟରେ କହିଲେ ବର୍ତ୍ତମାନ ସିଚୁଏସନ ରେ ନହଁ ସାକ୍ଷରତା ହାର ମହିଳା ମାନଙ୍କର ବହୁତ ଅଧିକ ହେଇଗଲାଣି। ଆମେ ଗୋଟେ ଯଦି ଚାରି ପାଞ୍ଚ ବର୍ଷ କି ସାତ ବର୍ଷ ତଳକୁ ଯିବା ସେଇ ଟାଇମ୍ ରେ ଗୋଟେ ସାକ୍ଷରତା ହାର ବହୁତ କମ୍ ଥିଲା। କିନ୍ତୁ ବର୍ତ୍ତମାନ ମାନେ ନୁହେଁ କି ସବୁ ସିଚୁଏସନ ଏ ଝିଅ ମାନେ ଆଗେରେ। ମହିଳା ମାନେ ସବୁଥିରେ ଆଗେରେ। ଏଜୁକେସନ ତ ବହୁତ ଆଗେରେ ଏବେ। ମାଇ ମୁଁ ଆଜି ସକ୍ସେସ୍ ଷ୍ଟୋରିରେ ମୁଁ ଦେଖିଲି। ଆମର ସାଏଦ ଆମେ ବୟସ ଥିବୁ ଚାରି ପାଞ୍ଚ ଜଣ ପାଖାପାଖି ଦଶ ତ ବାର ଜଣ କି ମାନେ ପନ୍ଦର ଜଣ ପାଖାପାଖି ଝିଅ ଥିଲେ। ତ ଏମିତି ଏ ନୁହଁ ଯେ ଝିଅ ମାନେ ପୁଅ ଝିଅ ଭିତରେ ଯୋଉ ଡିଫରେନ୍ସ ଆଗରୁ ଥିଲା ସେଇଟା ବି ଉଠିଗଲାଣି। ମହିଳାମାନେ ବହୁତ ଆଗୁ ଗଲେଣି। ବହୁତ ଖେଳେନି ସେ ଯଉ ସବକ୍ୱାଲିଟିରୁ ଦୁଇ ଜଣ କହୁଛି। ଦିଇ ଜଣ ଯାକ ସବକ୍ୱାଲିଟି ରହିଲା। ତାଙ୍କର ସାଏଦ୍ ତାଙ୍କୁ ବୟସ ମା ମାକ୍ସିମମ୍ ଟ୍ବେଣ୍ଟିଫୋର୍ ହେବ ଚବିଶ ବର୍ଷ ହବ ଏଇ ଭିତରେ ଏତେ ଏକ୍ସପିରିଏନ୍ସ ଏତେ ଭଲ ଭାବରେ ସେ କହୁଥାନ୍ତି ପାଖାପାଖି ଦଶ ପନ୍ଦର ମିନିଟ୍ ଲାଗେ ସେ କହିଲେ ଭାଷଣ ଦେଲେ ବହୁତ ଭଲ ଲାଗିଲା। ଛୁଆମାନେ ତ ବହୁତ ସାରା ଜିନିଷ ସେଇଠୁ ଶିଖିଥିବେ ତାଙ୍କଠୁ କେମିତି ସେ ପ୍ରିପାରେସନ ହେବେ। ତାଙ୍କର ଲାଇଫ୍ ଷ୍ଟାଇଲ ବି ସେ କହିଲେ କେମିତି ସେ ରହୁ ଥିଲେ କେମିତି ପ୍ରେପେର୍ ହଉଥିଲେ ସେଥିରୁ ଜଣେଥିଲେ ଯେ ସିଏ ଲାଇବ୍ରେରୀ ଯାଇକି ପ୍ରିପାରେସନ ହଉଥିଲା ଆଉ ଜଣଥିଲେ ଘରେ ଥାଇକି ପ୍ରିପାରେସନ୍ ହେଉଥିଲା ଯେ ଘରେ ଥାଇକି ପ୍ରିପା ସେ କହିଲେ ମତେ ମୋ ପାଖରେ ସବୁ ଉପଲବ୍ଧ ହଉଥିଲା ମତେ କେହି ଡିଷ୍ଟର୍ବ କରୁନଥିଲେ ମୋର ଖାଇବା ଟାଇମ ରେ ଖାଇବା ମିଳୁଥିଲା ମୋ ହେଲଥର ସେବା ନବାକୁ ମୋ ଫାମିଲି ମେମ୍ବର ଥିଲେ ତ ମୋତେ କିଛି ପ୍ରୋବ୍ଲେମ ହେଲାନି ତ ମୋ ପାଇଁ ସେଟା କନଫର୍ଟ ଜୋନ ଆଉ ଲାଇବ୍ରେରୀ ଯାଉଥିଲେ ସେ ଲାଇବ୍ରେରୀ ବାଲା କହିଲେ ଯେ ମତେ ଘର ଛାଡିକି ଯାଇକି ଲାଇବ୍ରେରୀ ପ୍ରିପାରେସନ କରିବା ମତେ ବହୁତ ଭଲ ଥିଲା ମତେ ସେଟା ବହୁତ ସୁବିଧା ମିଳିଲା କାରଣ ଘରେ ଥିଲେ ଘରେ ଏଇ କାମରେ ବ୍ୟସ୍ତ କରନ୍ତି ସେଇ କାମରେ ବ୍ୟସ୍ତ ହୁଅନ୍ତି କଣ ହେଲା ଟେନସନ ଦିଅନ୍ତି କିନ୍ତୁ ମୁଁ ସେ ଯାଇକି ବାହାରେ ଥିଲେ ତ ସିଏ ତାଙ୍କ ସକ୍ସେସ୍ ଟା ଅଧ୍ୟୟନ କେନ୍ଦ୍ର ରୁ ପାଇଥିଲେ ଇଏ ତାଙ୍କ ସକ୍ସେସ୍ ଟା ଘରୁ ପାଇଲେ ତ କାହା ପାଇଁ ସକ୍ସେସ ଟା କଣ ଅଲଗା ଥାଏ।
ହେ ଏ ତ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଭି ହୋଇଥାଏ। କାରଣ ଯୋଉ ମାନଙ୍କ କିଛି ଜଣେ ସଫଳତା ପାଇଲେ ସଫଳତା ପାଇବା ପଛରେ ସମସ୍ତଙ୍କର ହାତ ଥାଏ ଘର ଲୋକଙ୍କର ହାତ ଥାଏ ନିଜ ସାଙ୍ଗସାଥି କିଛି ଜଣଙ୍କର ମଧ୍ୟ ହାତ ଥାଏ। କିନ୍ତୁ ଆମେ ଯଦି ଦେଖିବା ଯେ ଗୋଟେ ମାନେ ଜାଗାକୁ ଯେତେବେଳେ ଆମେ କହୁଛେ କି ଢିମା କେନ୍ଦ୍ର କରୁଛେ ଲାଇକ ଆପଣ କହିଲେ କି ଘରେ ଥାଇକି ସେ ଭଲ ଭାବରେ ପଢାପଢି ଆପଣଙ୍କ ପଢାପଢି ବଜେଇ ରଖିଥିଲେ କାହିଁନା ତାଙ୍କ ଘରେ ସେତିକି ଭଲ ତାଙ୍କ ପରିବେଶ ମିଳିପାରୁଥିଲା କିନ୍ତୁ ଅନ୍ୟ ଖରେ ଯୋଉ ଆଉ ଜଣେ ଥିଲେ ଯୁବତୀ ତାଙ୍କର ସେଇଭଳି ପରିସ୍ଥିତି ଥିଲା ଯେ ସେ ଘରେ ରହିଲେ ପଢି ପାରୁନଥିଲେ ବିଭିନ୍ନ କାର୍ଯ୍ୟରେ ବା ଯୋଉ ଆମେ କହୁଛେ ଛୋଟ ବଡ ଘରେ ଯେହେତୁ ଝିଅ ମାନେ ଥିଲେ ମା ମାନେ ହେଲେ ବାବା ହେଲେ କି ଯିଏ କୌଣସି ବ୍ୟକ୍ତି ହେଲେ ତାଙ୍କୁ ଯିଏ କୌଣସି କାର୍ଯ୍ୟରେ ବ୍ୟସ୍ତ ରଖନ୍ତି ତ ନିଜକୁ ଟାଇମ ବାହାର କରିକି ଦବା ପଢ଼ାପଢ଼ି ବଜେଇ ରଖିବା ସମ୍ଭବପର ହୁଏ ନାହିଁ ସମସ୍ତଙ୍କ ଘରେ ତେଣୁକରି ସେ ତାଙ୍କର ମାନେ ପ୍ରିପାରେସନ ପାଇଁ ବା ନିଜକୁ ଏଇ ପଢାପଢ଼ିରେ ରଖିବା ପାଇଁ ହେଲେ ଭାବିଲେ ଯେ ନାଇଁ ମତେ ଅଧ୍ୟୟନ କେନ୍ଦ୍ର ଟା ବେଶୀ ସାହାଯ୍ୟ କରିବ ବୋଲି। ସେଭଳି ବି ଅଲଗା ପିଲାମାନେ ଦେଖିଥିବେ ଆପଣ ବାହାରେ ଯାଇକି ରହିକି ପଢ଼ୁଛନ୍ତି କିଛି ମାନେ ଘରେ ରହିକି ମଧ୍ୟ ପଢୁଛନ୍ତି। ଏମିତି କିଛି ନାଇଁ ବାସ ନିଜର ପରିବେଶ ଦରକାର ହେବ। ଆଉ।
ତାପରେ ମ୍ୟାଡ଼ାମ ମାନନୀୟ ବିଧାୟକ ମହୋଦୟ ଆମର ଯଉ ଆସିଥିଲେ ସିଏ ତାଙ୍କର ଗୋଟେ ପ୍ରେଜେଣ୍ଟେସନ ପ୍ରିପେୟାର କରିକି ଆସିଥିଲେ ଯେ ମାନେ ଷ୍ଟୁଡେଣ୍ଟ ଲାଇଫରେ କଣ କଣ କରିବାର ଅଛି ହାଟ ଟୁ ଡୁ କଣ କଣ କରିବାର ନାହିଁ ହ୍ୱାଟ ନଟ ଟୁ ଡୁ। ତା ଉପରେ ଗୋଟେ ପ୍ରେଜେଣ୍ଟେସନ ଗୋଟେ ବହୁତ ଭଲ ଭାବରେ ଗୋଟେ ସ୍ଲାଇଡ କରିକି ଆଣିଥିଲେ ପିପିଟି ବନେଇକି ଆଣିଥିଲେ ତାକୁ ଦେଖେଇଲେ ଶୋ କରେଇଲେ ଯେ ଆମକୁ ଯଉ ଅସ୍ପରେଣ୍ଟ ଲାଇଫ ରେ କଣ କଣ କରିବାର ଅଛି କଣ କଣ କରିବାର ନାହିଁ କୋଉଟା କୋଉଟାକୁ ଆଭଏଡ୍ କରିବାର ଅଛି କଉ ଜିନିଷରେ କେତିକି ଫୋକ କସ୍ ରହିବାର ଅଛି କଉ ଜିନିଷରେ କେତିକି କଣ କନ୍ସିଷ୍ଟାନ୍ସ ରହିବାର ଅଛି ଆଉ କୋଉଟାକୁ ଆଭୋଏଡ କରିବାର ଅଛି ଯେମିତି ହେଲା ସୋସିଆଲ ମିଡିଆକୁ ଆଭୋଏଡ କରିବାର ଅଛି ନିଜ ହେଲଥ କୁ ଠିକ ରେ ଦେଖିବାର ଅଛି ନିଜ ଶ ମାନେ ଶୋଇବାର ଟାଇମ ଟାକୁ ଠିକ କରିବାର ଅଛି ଏଇ ଜିନିଷ ଉପରେ ମାନେ ନିଜର ଗୋଟେ ଲାଇଫଷ୍ଟାଇଲ ଟା ସେ କହିଲେ କହିଲେ ଯେ ଖାଲି ନୁହଁ ଯେ ଏମିତି ଆମକୁ ପାଠ ପଢିବାର ଅଛି ତା ସହିତ ଆମକୁ ଚାରିପଟ ଜିନିଷକୁ ସାଇଡ କରିବାର ଅଛି। ସେ କହିଲେ ଯେ ଆମକୁ ଏକ୍ସରସାଇଜ କରିବାର ଅଛି ଯେମିତି ଆମକୁ ସେଇ ଷ୍ଟୁଡେଣ୍ଟ ଲାଇଫରେ ଆସ୍ପିରେଣ୍ଟ ଲାଇଫରେ ଆମର ଥଣ୍ଡା ଜର ଛିଙ୍କ ଏଗୁଡା ଯେମିତି ବହୁ ନ ଆସୁଥିବ। ତ ତାକୁ ଯେମିତି ଛୋଟ ଛୋଟ ଜିନିଷ ସେ ଗୁଡାକୁ ସେ ସେଇଟାକୁ ଫୋକସ କରିକି କହିଲେ ଯେ ଆଜ ଏ ମାନେ ଆସ୍ପାରାଣ୍ଟ ତମେ ଭଲ ଭାବରେ ଜାଣିଥିବ ତମେ କଣ କରୁଚ କଣ ନାହିଁ ପାଠ ପ୍ରତି ତ ପାଠ ବାଦ କଣ କରିବାର ଅଛି ସେଇ ଉପରେ କହୁଥୁଲେ ବହୁତ ଭଲ ଲାଗିଲା ସେ ବିଷୟରେ ଶୁଣି ମାନେ ଶୁଣିକି ଆଉ ସେ ଡିସକସନ ଉପରେ ଯେ ବିଧାୟକ ଏଇ ଉପରେ କହିଲେ ଯେ ଆପଣଙ୍କୁ କଣ ଲାଗୁଛି ସେ ଯୋଉ ବିଷୟରେ ଡିସକସନ କଲେ ଠିକ ଥିଲା?
ହଁ କରବାର ଯେ ଯୋଉ ଆମର କେବଳ ପାଠ ତ ପଢିବା ପାଇଁ ଆମକୁ ଗୋଟେ ଯୋଉ କଥା ନାହିଁ କି ମଣିଷ ଆଗ ସୁସ୍ଥ ରହିବା ଦରକାର ସେ ଶାରୀରିକ ହିସାବରେ ହଉ କିମ୍ବା ମାନସିକ ହିସାବରେ ହଉ ଯଦି ଶାରୀରିକ ଏବଂ ମାନସିକ ସ୍ତରରେ ସେ ସୁସ୍ଥ ରହିଲା ତାହେଲେ ସେ ଜୀବନରେ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ଆମେ କହିପାରିବା ସେଥିରେ ତାର ଫଳ ପ୍ରାପ୍ତି ପାଇପାରିବ ଯେମିତିକି ଆପଣ ଦେଖିଥିବେ ଥଣ୍ଡା ଟିକେ ହେଇଗଲେ ଆପଣ ମନ ତ ଗୋଟେଠି ଥିବ କିନ୍ତୁ ଆପଣଙ୍କର ଶରୀର ଗୋଟେଠି ଥିବ ତ ଏଇସବୁ ଜିନିଷକୁ ଆମେ ସବୁବେଳେ ଲଗାତାର ଭାବରେ ବଜାଇ ରଖିବା ଦରକାର ଯେ ଆମ ସୁସ୍ଥ ଭାବରେ ରଖିପାରିବା ଶରୀରକୁ ତାପରେ ଏଟା ଆଉ କଣ କେମିତି କହିଲେକି ଯେ ଆମର ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବା ଦରକାର କାରଣ ବର୍ତ୍ତମାନ ସମୟରେ ବହୁତ ସାରା କ୍ରିଟିସିଯଜିମ ଆମେ ଦେଖିବାକୁ ମିଳୁଛି ସେଇ ପାଖରୁ। ଆମର ବହୁତ ସା ସେଠି ପଳେଇଚେ ତେଣୁକରି ଆମେ ସେ ସମୟକୁ ଉପଯୋଗ କରିକି ନିଜର ଯଉ ପାଠ ପଢ଼ାରେ ବା ନିକ-ନିଜକୁ ବିକାଶ କରିବାରେ ଆମେ ପହଞ୍ଚେଇ ପାରିବା।
ଆଜ୍ଞା ମ୍ୟାଡ଼ାମ ଧନ୍ୟବାଦ ମ୍ୟାଡାମ ଆପଣଙ୍କ ସାଙ୍ଗ ରେ କଥା ହେଇକି ଭଲ ଲାଗିଲା ଗୋଟେ ଭଲ ଟପିକ ବିଷୟରେ କଥା ହେଲେ। ପୁଣି କେବେ ମ୍ୟାଡ଼ାମ କ କଥା ହବା ଆଉ କୋଉ ବିଷୟରେ
ଆଜ୍ଞା।